ହ୍ୟାଲୋ। ହ୍ୟାଲୋ।
ତୁମର ନାମ କଣ?
ହ
ହ୍ୟାଲୋ। ହ୍ୟାଲୋ।
ହ୍ୟାଲୋ।
ହ
ହଁ ହ୍ୟାଲୋ।
ଆଜ୍ଞା।
ଆ ହ୍ୟାଲୋ।
ହ୍ୟାଲୋ।
ହ୍ୟାଲୋ।
ହ୍ୟାଲୋ। ହ୍ୟାଲୋ।
ହ୍ୟାଲୋ।
ଧନ୍ୟବାଦ।
ଶୁଭିଲା। ହ୍ୟାଲୋ।
ହ୍ୟାଲୋ।
ହଁ ଶୁଭିଲା। ମତେ ତୁମ କଥା ଶୁଭୁଛି।
ହଁ।
ତୁମ ନାମ କଣ?
ହାଲୋ। ଘର କୋଉଠି ତୁମର?
ଉଁ।
ଟିକେ ଟିକେ ଶୁବୁଚି ବହୁତ୍ ସ୍ଲୋ।
ମତେବି ତୁମ କଥା ବହୁତ୍ ଧୀରେ ଧୀରେ ଶୁବୁଚି। ମତେବି ତୁମ କଥା ବହୁତ୍ ଧୀରେ ଧୀରେ ଶୁବୁଚି। ମତେବି ତୁମ କଥା ବହୁତ୍ ଧୀରେ ଧୀରେ ଶୁବୁଚି ଆଁ। ହାଲୋ। ହାଲୋ। ହାଲୋ।
ଆଁ ଭୁଲିଯାଇଚି
ଏବେତ ମତେ ତୁମ କଥାହିଁ ଶୁବୁନି।
ହଁ।
ହାଲୋ। ୟରଫୋନ୍ କନେକ୍ଟ କଲା ପରେବି ମୋ କଥା ସବୁ ତୁମ କଥା ସବୁଚି।
ଖାଇଚନ୍ତି?
ଆଜ୍ଞା ଆପଣ ଖାଇଚନ୍ତି?
ହଁ ଖାଇଚି।
ମୁଁ ଭାତ ଡ଼ାଲି ରୁଟି ଆଉ ଅଁ ବ୍ରାଉନ୍ ମଟର ଚଛେନା ଆଉ ହଁ ଆଚାର ନେଇକି ଯାଇଥିଲି ଆପଣ କଣ ଖାଇଚନ୍ତି?
ଅଣ୍ଡା ଦେଇଚି ଆଚ୍ଛା।
ହୁଁ ହୁଁ
ଆପଣ କଣ ହଷ୍ଟେଲରେ ରୁହନ୍ତି ନା କଉଠି?
ହଁ ଆଉ ଆପଣ?
ହଁ। କଁ କରୁ
ମୁଁ ବିଟେକ କରୁଚି ଆପଣ?
କେତେ
ହଁ ଆପଣଙ୍କ ଘର କୋଉଠି?
ଯାଜପୁରା। ଜାଣିଚନା ଯାଜପୁରକୁ ପବନ କୁହନ୍ତି ବୋଲି?
ହଁ ବହୁତ ବହୁତ୍ ବଡ଼ ବଡ଼ କଥା କୁହନ୍ତି ସେଥିପାଇଁ।
ଛା
ଶୁବୁନି?
ଜାଣିଥାଏ ସେତିିକି କୁହେ।
ଓ ହେଇଥିବ ଆଉ। ମୋ ଘର ବଲାଙ୍ଗୀର୍। ତୁମର
ମାନେ ସ ସମ୍ବଲପୁରୀ ଆଇଥିଲ।
ହଁ। ଆଉ ତୁମେ କଟିକିଆ ଟାଇପର। ଆଉ ତୁମ ଯାଜପୁରର ଫେମସ୍ ଖାନା କଣ?
ବିରିୟାନୀ।
ଓ ଭେଜ୍ ନା ନନ୍ ଭେଜ୍? ହାଲୋ।
ଶୁଭିଲା?
ହଁ ଭେଜ୍ ନା ନନ୍ ଭେଜ୍?
ଭେଜିଟେରିୟାନ କି ତମେ?
ହଁ ପା ଆଉ ତମେ?
ହଉ।
ବହୁତ୍ ଚିକେନ୍ ଖାଏ।
ଆଉ ମଟନ୍? ହଉ। ଆଉ କେତେ ଭାଇ ଭଉଣୀ ତୁମେ?
ଭଉଣୀ ଦିଜଣ
କଣ?
ତୁମର ଆକ୍ଚୁଆଲି କଥା ଶୁୁବୁନି?
ତିନି ଜଣ ଭଉଣୀ ଜଣେ ଭାଇ
ଆଉ
ତମର?
ମୋରପା ଚାରି ଭାଇ ଆଉ ମୁଁ ଗୋଟେ ଭଉଣୀ।
ଓହୋ। କଁ ପାଇଁ?
ହୁଁ। ମାନେ।
ଏ ସରି ସରି ମାନେ ଯୋଉ ଆପଣ ଫେମେସ୍
ଖାଇବା କେତେ କଣ। ଚାଉଳ ବରା ହେଉ ତେନ୍ତୁଳି ଝୋଳ।
ଆଉ ସିଆଡ଼େ ଯୋଉ ଜହ୍ନି ତରକାରୀ ଫେମେସନା?
ହଁ ୟେସ୍ ଆଉ ଆମେ ଯୋଉ କାଷ୍ଟର ସେଇ କାଷ୍ଟର ଆମ ସାଇଡ଼ର ଲେଥା ବୋଲି ଗୋଟେ ଡିସ୍ ଅଛି ସେଇଟା ବୋହୁତ୍ ଫେମସ୍।
ସେଇଟା ସେଇଟା ତୁମ ସାଇଟରେ ସାଏଦ ଆଉ ଆମ୍ବିଳ କୁହନା କଣ ଗୋଟେ ସେଇଟା ଟେଷ୍ଟରେ ଖଟା ଥାଏ ଆଉ ସବୁ ସେଥିରେ ସବୁତକ ଭେଜିଟେବଲ୍ସ ପଡ଼ିଥାଏ। ଆଉ ଚାଉଳ ପଟା ପଡ଼ିଥାଏ ବୋହୁତ ମସ୍ତ ଲାଗେ। ଆଉ ଫେମସ ଜାଗା କଣ ଅଛି ଯଜପୁର ରେ ବୁଲିବା ପାଇଁ? ଆଁ। କଣ କଇଲେ?
ବିରଜା, ଅଶୋକଝର, ଉଜି ଶିବଙ୍କ ଲିଙ୍ଗ ଅଛି ଏମତି ବହୁତ କିଛି ଅଛି।
ଆଚ୍ଛା ହୁଁ।
ଆପଣଙ୍କର କଣ ଜାଗା ସବୁ କ
ଆମର ଚୋଷୋଠି ଯୋଗିନୀ ମନ୍ଦିର, ହରିଶଙ୍କର ୱାଟରଫଲ୍, ନୃସିଂହନାଥ ୱାଟରଫଲ୍, ସମଲେଶ୍ଵରୀ ମନ୍ଦିର
ସୁଵିଲା?
ହଁ। ଆଉ ଆମ ସାଇଡ୍ ରେ ୱାଟରଫଲ୍ ବହୁତ ସାରା ଅଛି। ବହୁତ ସୁନ୍ଦର ସୁନ୍ଦର। ଉଁ।
ଗ୍ୟାସ୍ ସିଲିଣ୍ଡର ହେଲା କି?
କଣ?
ତମେ ଫୋନ କାଟଲା ପରେ କିଏ ଆସି ଧରଲାକି?
ନା ସେଫ ଅଛି ସେମତି। ଡରିବା ଆଉ ଭୟ ନାହିଁ। ସେଇ ୱାଟରଫଲ୍ ପାଖରେ ବହୁତ ସାରା ସୁନ୍ଦର ସୁନ୍ଦର ମନ୍ଦିର ବି ଅଛି। ଆପଣଙ୍କ ଡିଷ୍ଟିକରେ କିଛି ୱାଟରଫଲ୍ ନାହିଁ କି?
ଛେଡ଼।
ହୋଉ। ଶୁଭା ଯାଉନି।
ଭଲ ଲାଗିଲା ଆପଣଙ୍କ ସହିତ କଥା ହେଇକି।
ମତେ ବି ବହୁତ ଇଣ୍ଟରାକ୍ଟିଭ ଲାଗିଲା ଆପଣଙ୍କ ସହିତ କଥା ହେଇକି ଧନ୍ୟବାଦ। ବାଏ।